ହ୍ୟାଲୋ।
ହଁ।
ହ୍ୟାଲୋ ମ୍ୟାମ
ହଁ ସାର୍ କୁହନ୍ତୁ।
କେମିତି ଅଛନ୍ତି?
ଭଲ ଅଛି। ଆପଣ?
ମୁଁ ବି ବହୁତ ଭଲ ଅଛି। ଚାଲୁନ ଆମ ଟପିକ ଉପରେ ଯିବା
ହୁଁ।
ତ ଆଜିର ଟପିକ ହଉଛି ରୋଷେଇ ବିଷୟରେ।
ହୁଁ।
ଠିକ୍ ଅଛି। ତ ଆପଣଙ୍କୁ କୋଉ କଣ ରୋଷେଇ କରିବାକୁ ଭଲ ଲାଗେ?
ମତେ ମାଛ ତରକାରୀ କରିବାକୁ ଭଲ ଲାଗେ।
ଆଚ୍ଛା, ତ ଆପଣ ଜାଣିବାକୁ ଚାହୁଁଛନ୍ତି କେମିତି ବନାଯାଏ?
ଉଁ
କହିବି କି?
ଆଉ କୁହନ୍ତୁ।
ଆଚ୍ଛା। ଏ ଯୋଉ ମାଛ ତରକାରୀ ପାଇଁ ଫାଷ୍ଟ ତ ମାଞ୍ଚ, ପିଆଜ, ଟମାଟ, ଅଦା ରସୁଣ ଅଦା, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ ହଦିଆ ଗୁଣ୍ଡ, ଏପଟରେ ମୁଁ ଧନିଆ ଗୁଣ୍ଡ ଆଉ ଜିରା ଗୁଣ୍ଡ ଏତେ ବି ମାନେ ଆଡ଼ କରେନି।
ହୁଁ ଠିକ ଅଛି।
ସ୍ୱାଦ ଅଣସରେ ନୁଣ ତାପରେ।
ସ୍ୱାଦ ଅନୁସାରେ ଲୁଣ ଫାଷ୍ଟ ପକାଯାଏ।
ନାଇଁ ନାଇଁ ସାମଗ୍ରୀ କହୁଛି, ମାନେ ଆମେ ଲୁଣ ରଖିଥିବା। ତ ଅ ସୋରିଷ ତେଲ ହବ ନହେଲେ ତ ରିଫାଇନ ତେଲରେ ମଧ୍ୟ ହେବ। କିନ୍ତୁ ସୋରିଷ ତେ ତେଲ ଟା ଟିକେ ଟେଷ୍ଟ ଟିକେ ଲାଗେ ଆଉ ଆଉ ପାଣି, ଧନିଆପତ୍ର।
ଆଚ୍ଛା ବିଶେଷ
ମାଛକୁ ଶୁଣନ୍ତୁ କହୁଛି। ମାନେ ପ୍ରସେସ ଟା ପ୍ରସ୍ତୁତ ହେଲା ମାଛକୁ ଭଲ ଭାବରେ ମାନେ। ସଫା କରିଦବା ତା କାତିକୁ ତାକୁ। ତା ଉପରେ ପିସ୍ ପିସ୍ କରି କାଟିକରି ମାନେ ଧୋଇଦବା ଭଲ ଭାବରେ। ସେଥିରେ ହଳଦୀ ଆଉ ମରିଚ ଗୁଣ୍ଡ। ଲୁଣ ମସଲା ପକେଇକି ମାଛଟାକୁ ମାନେ ମ୍ୟାରିନେଟ୍ କରିଦବା।
ଆ ଆମେ କଉ ମାଛର ୟୁଜ କରୁଛେ?
କଉ ମାଛ ଯୋଉ ମାଛ ହେଲେ ଚାଲିବ।
ଆଚ୍ଛ ଆଚ୍ଛ ଠିକ ଅଛିି ଠିକ ଅଛି ଆଗକୁ ବଢନ୍ତୁ। ହୁଁ ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
ହ୍ୟାଲୋ ହଁ ମାଛକୁ ମେରିନଟ କରିିକି ରଖିଦେବା।
ହୁଁ ହଁ ସୁବୁଚି।
ସୁୁବିଲା କି?
ହଁ ଶୁଭୁଛି କୁହନ୍ତୁ।
ମାଛରେ ହଳଦୀ ଅ ଲଙ୍କାଗୁଣ୍ଡ ଆଉ ମସଲା ଲୁଣ ସ୍ୱାଦ ଅଣୁ ଅନୁସାରେ ଲୁଣ ଦବା। ତାପରେ ତାକୁ ମ୍ୟାରିନେଟ କରିକିରି ପନ୍ଦର ମିନିଟ ଖଣ୍ଡେ ରଖିଦବା। ତାପରେ ମାଛକୁ ତେଲରେ ପକେଇ ଭାଜିବା। ହ୍ୟାଲୋ ମାଛକୁ ତେଲରେ ପକେଇି ଭାଜିବା। ମାଛ ସବୁ ଭଜା ସରିଲେ। ଆଉ ଗୋଟେ ମାନେ କଡେଇ ବସେଇ ସେଥି ତେଲ ପକେଇବା। ତାପରେ ସୋରିଷ ପକେଇବା। ସୋରିଷଟା ସୋରିଷ ଫୁଟିଗଲା ପରେ ପିଆଜ ପକେଇବା ପିଆଜଟା? ଭାଜି ଭାଜି ବ୍ରାଉନ ହେଲା ପରେ ସେଥିରେ ଆମେ ବାଟିଥିବା ଅଦା, ରସୁଣ, କଞ୍ଚାଲଙ୍କା ସୋରିଷ ଜିରା ଆଉ। ଧନିଆ
ଆଚ୍ଛା ଆମେ କଞ୍ଚାଲଙ୍କା ଜାଗାରେ ଆମେ ମର୍ଚ ଗୁଣ୍ଡ ୟୁଜ୍ କଲେ ହବ୍ ନା ନାଇଁ?
କଞ୍ଚଲଙ୍କାଟା ଏଥିପାଇଁ ଆମେ ପକାଉ ବଟାରେ କାରଣ ତାର ବାସ୍ନାଟା ଟିକେ ହବ ସେଥିପାଇଁ। ଆଉ ମରିଚ ଗୁଣ୍ଡ ବି ୟୁଜ ହୁଏ।
ଆ ଏଥି ଦ୍ୱାରା ତ ଆମର ଦେହ ଅସସ୍ଥ ହେଇପାରେ।
ହଁ ଦେହ ଅସୁସ୍ଥ ହୁଏ କିନ୍ତୁ ଆମେ ଦେଖିକି ପକେଇବା।
ଆଚ୍ଛା ଠିକ ଅଛି ଆଗକୁ ବଢନ୍ତୁ।
ତ ଅ ମସଲା ମାନେ ଯୋଉ ବଟା ଯାଇଥିବ ସେ ମସଲାକୁ ପକେଇକି ପିଆଜରେ ଭାଜିବା ତାକୁ ଟିକେ କଷିଲା ପରି କରିକିରି ସେଥିରେ ମାନେ ସେଟା ଟିକେ ଭାଜି ହେଲା ପରେ, ସେଥିରେ ବି ପକେଇଥିବା ହଳଦୀ ଗୁଣ୍ଡ, ମର୍ଚ ଗୁଣ୍ଡ- ଅ ଲୁଣ-
କଉଁଥିରେ ମାଛରେ-
ମସଲା, ନାଇଁ ଯୋଉ ମସଲା ଟା ଭାଜୁଥିବା।
ଆଚ୍ଛା ଆଚ୍ଛା
ତ ସେ ହଳଦୀ ଗୁଣ୍ଡ, ମର୍ଚ୍ୟ ଗୁଣ୍ଡ, ଲୁଣ, ମସଲା ଏତିକି ପକେଇକିରି ସେ ମସଲାରେ ଭାଜିବା, ତାପରେ ମସଲା ଟା ଟିକେ ଭାଜି ହେଲା ପରେ, ଟମାଣ ପକେଇକି ତାକୁ ପୁଣି ଭାଜିବା। ସେଟା ପୁରା ରେଡ କଲର ହେଲା ଯାଏ ତାକୁ ଭାଜିବା ହିଁ। ତାପରେ- ମସଲା ଟା ପୁରା ପୁର ଭଜା ସରିଲା ପରେ ସେଥିରେ ଆଳୁ ପକେଇବା। ଯଦି ଚାହିଁବା ଆଳୁ ପକେଇବା।
ଶୁଣିଲି କି ମାଛରେ ଆଳୁ ପକାଯାଇକି। ଆପଣ ସେଠି ପକାନ୍ତି?
ହଁ। ମାଛରେ ଆଳୁ ପକେଇଲେ ଭଲ ଲାଗେ।
ସେ ଆଳୁ କଣ ପାଇଁ ପକାଯାଏ? ଆମର ଏପଟେ ତାଳ ଟୋଟାଲି ମନା, ନା ମାଛରେ ପକାାଯ ଯାଏ ନାହିଁ। ମାଛର ବାଇଣ ବଡିପାରେ ଗୋଟେ ଆଳୁ ନାହିଁ।
ଆମର ଏପଟେ ତ ବାଇଗଣ ପକାଉନାହାନ୍ତି। କିନ୍ତୁ ଆଳୁ ପକଉଛନ୍ତି। ଆଳୁ ଟା ଏଥିପାଇଁ ପକାଯାଏ ଯଦି ଆମେ ମାଛ ଯେହେତୁ କରୁଛେ, ମାଛ ଝୋଳ ଯଦି ରଖିବା-
ହୁଁ ହୁଁ
ଝୋଳ ଟା ଟିକେ ବହଳିଆ ହବ। ମାନେ ଯୋଉ ଅଧିକ ପାଣି ଯୋଉ ହେଇଯାଉଛି ଅଧିକ ପାଣି ହବନିଁ।
ଆଚ୍ଛା ଆଚଛା ଆଚଛା।
ହଁ। ଆ ଯଦି ହଁ। ଟେଷ୍ଟ ବି ବଢିଥାଏ। ତ ଆଳୁଟା ପକେଇାଯାଏ ଆଳୁଟା ପୁରା ଭାଜି ହେଲା ପରେ ମାନେ, ପାଣି ଆମେ ଦେଖିକି ଦବା। ପାଣିଟା ଫୁଟିଗଲା ପରେ ଆମ୍ବୁଲ
ଯାଇ ବାଜିବା ଆମେ
ଆମ୍ବୁଲ କଣ କହିଲେ?
ଆଳୁ କୁ କେତେ ଟାଇମ ଭାଜିବା।
ଆଳୁ ସିଝିଲା ଯାଏଁ। ଟିକେ ପାଣି ଦେଇକି ପସେଇଦବା ସିଝିଯିବ।
ଆଚ୍ଛା ପାଖାପାଖି କେତେ ମିନି୍ିଟ ଅନୁସାର୍
ପାଖାପାଖି ଦଶ ମିନିଟ।
ଆଚ୍ଛା ଠିକ ଅଛି। ଆଗକୁବଢ଼ନ୍ତୁ।
ତ ଆ ଆଳୁ ତ ଏତେ ବି ଟାଇମ ଲାଗେନି ଦଶ ମିନିଟ୍ ବି ଲାଗେନି। ଜଲ୍ଦି ଫିଜିି ଯା ପାଞ୍ଚ ମିନିଟ ଭିତରେ।
ତାପରେ ମାନେ ପାଣି ଦବା, ଦେଖିକିରି ସମାନ ଅନୁସାରେ, ପାଣି ଦେଲା ପରେ ପାଣି ଟା ପୁରା ଫୁିଲ ମାନେ ଫୁଟିବ ଧକନ ଆମ୍ବୁଲ ପକାଇବା। ତ ଆମ୍ବୁଲ ଆମେ ଦିଟା ପକେଇବା। ଆମ୍ବୁଲ
ପକେଇବା କଣ ନିହାତି ଦରକାର? ହ୍ୟାଲୋ ମୁଁ କହିଲେ ଟମାଟୋ ଦେଇଥିଲୁ ଆମେ ପକେଇଛେ ଆଗରୁ ତ ଶୁଣନ୍ତୁ, ଯେହେତୁ ଆମେ ନା ଆଗରୁ ଟମାଟୋ ପକେଇଛି ପକେଇ ଦରକାର ନା ଅପସ ନାଁ।
ନାଇଁ ଦେଖନ୍ତୁ ଟମାଟର ରହିଲା ଅଫସନାଲ। ଟମାଟ ଯଦି ମାନେ ଆମ ପକେଇ ବାନି ଆମ୍ବୁଲ ପକେଇଲେ ବି ମାନେ ମାଛ ତରକାରୀ ଟା ଟେଷ୍ଟ ଲାଗିବ। ହ୍ୟାଲୋ। ମୁଁ କହିଲି କି ଟମାଟୋ ଆମେ ଯଦି ନ ପକେଇବା ତ ଆମ୍ବ ଆମ୍ବୁଲ ଯଦି ପକେଇବା ତ ମାଛ ତରକାରୀ ଟା ଟେଷ୍ଟ ଲାଗିବ। ଯୋଉ ମାଛର ଯୋଉ ଗୋଟେ ଆଇଁଷ ଗୁଣଟା ଥାଏ
ହୁଁ ହୁଁ।
ହ୍ୟାଲୋ।
ହଁ କୁହନ୍ତୁ। ଆଚ୍ଛା।
। ତ ସେଥିପାଇଁ ଆମ୍ବୁଲଟା ପକାଯାଏ। ତ ଟମାଟୋ ନ ପକେଇଲେ ବି ଚଳିବ। କିନ୍ତୁ ଆମ୍ବୁଲ ଯଦି ଟମାଟୋ ସହିତ ବି ପକେଇବ ଭଲ ଲାଗିବ। କାରଣ ଯେହେତୁ ଆଳୁ ପକେଇଚେ ନା, ଟମାଟୋ ଏବେ କା ଟମାଟୋ ଏତେ ବି ଖଟା ନାହିଁ ନା।
ହୁଁ ହୁଁ।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
ମୁଁ ତ ଭୁଲି ଯାଇଥିଲି ଆମେ ଆଳୁ ପକେଇଚୁ ବୋଲି।
କଣ କହିଲେ?
ମୁଁ ତ ଭୁଲ ଯାଇଥିଲି ଆମେ ଆଳୁ ପକେଇଚୁ ବୋଲି। ଠିକ୍ ଅଛି ଠିକ୍ ଅଛି ଆପଣ କଣ୍ଟିିନ୍ୟୁ କରନ୍ତୁ।
ହଁ। ଆଚ୍ଛା ତାପରେ ଫୁଟିଲା ପରେ ପାଣିଟା ମାଛ ଯେତିକି ଥିବ ଭାଜିଥିବେ ତ ଭଜା ମାଛ ଯାକ ସେଥିରେ ପକେଇଦବ।
ଉଁ ହୁଁ। ମାନେ ଫିଫ୍ଟି ପରସେଣ୍ଟ କୋଉ ମାନେ ଅଧା ଭାଜିି ଥିବ ନା ପୁରା ଭାଜି ଦେଇଥିବ ମାଛ କୁ?
ପୁରା ଭାଜା ହେଇଯାଇଥିବ। ତା ଦେହରେ ଆମେ ଲାଷ୍ଟ ପକେଇଲେ ନା ପାଣି ଟା ଫୁଟିଗଲା ପରେ ଆଳୁ ସହିତ ସେଟା ମାନେ ଯେତିକି ପାଣି ଟା ମରିବା କଥା ମରିଯାଇଥିବ। ତ ଆମ୍ବୁଲଟା ବି ପକେଇଦବା। ଆମେ ଲାଷ୍ଟକୁ ମାଛ ଟା ପକେଇବା। ମାଛଟା ମିନିମମ୍ ତିନି ମିନିଟ।
ଆଚ୍ଛା।
ପକେଇଲା ପରେ ତିନି ମିନିଟ୍ ଘୋଡେଇ ଦବା। ତାପରେ ସେଥିରେ ଧନିଆ ପତ୍ର ଆଡ଼୍ କରିଦେବା ଆଉ। ମାଛ ତରକାରୀ ପ୍ରସ୍ତୁତ।
ଆଚ୍ଛା ମାଛ ତରକାରୀ ରେ ପ୍ରସ୍ତୁତ ହେଇଗଲା ଏତେ ଜଲଦି।
ହଁ।
ଆଚ୍ଛା କେମିତି ମାନେ କେତେ ଟାଇମ ଲାଗିବ ପୁରା ସବୁ ଗୁଡିକ ଫାଇନାଲ ସିଯିବା ପାଇଁ? ମାନେ ଏ ଫାଷ୍ଟ ଠୁ ଲାଷ୍ଟ କରି କେତେ ଘଣ୍ଟା ମାନେ ଅଧଘଣ୍ଟା ନହେଲେ ଘଣ୍ଟାଏ କେତେ ଲାଗିଲା ଆମ ତରକାରୀ ପ୍ରସ୍ତୁତ ହବା ପାଇଁ?
ଅଧଘଣ୍ଟା। ମାଛଟା ଯଦି ଭାଜି ଦେଇଥିବ ତାହେଲେ ଜଲ୍ଦି ହେଇଯିବ।
ଅଧ ଘଣ୍ଟା ଭିତରେ ଭିତରେ ଆମର ମାଛ ତରକାରୀ ପ୍ରସ୍ତୁତ।
ହଁ। କାହିଁନା ମାଛଟା ହିଁ ଅଧିକ ମାନେ ଭାଜିଲା ଆଞ୍ଚ ଅଧିକ ଟାଇମ୍ ଟିକେ ନିଏ।
ଉଁ ହୁଁ। ସବୁଠୁ ବହୁତ ଭଲ କୋଉ ମାଛ ଲାଗେ କହିଲେ ସମୁଦ୍ର ମାଛ ନା ବନ୍ଧ ମାଛ?
ମୁଁ ତ ମାଛ ବଷୟରେ ଏତେ ଜାଣିନି।
ଟିକେ ତ ଜାଣିଥିବେ। ଟିକେ ଟିକେ।
ଏତେ ବି ଜାଣିନି। ହ୍ୟାଲୋ।
ଟିକେ ବି ଜାଣିନାହାନ୍ତି?
ସମୁଦ୍ର ମାଛ କୋଉଟା ବନ୍ଧ ମାଛ କୋଉଟା ମୁଁ ଜାଣିନି। କିନ୍ତୁ ବନ୍ଧ ମାଛ ଟା ଟେଷ୍ଟ ଲାଗେ।
ଇଏ ସିଏ କରୁର୍ ସତ୍ୟବଚନ।
ହୁଁ। ତ ଆପଣଙ୍କୁ କୋଉ ମାଛ ଭଲ ଲାଗେ?
ମୋତେ ଯୋଉ ମାଛ ତରକାରୀ କରିକି ନିଜେ ଖାଇବାକୁ ପଡେ ସେ ମୋତେ ଭଲ ଲାଗେନି। ଯିଏ ରୋଷେଇ କରି ଦବ ମାନେ ଭଲ ଲାଗେ।
ଆଚ୍ଛା ଆପଣ କେବେ କରିନାହାନ୍ତି?
ହଁ ମୁଁ ଥରେ କରିଛି ନା।
ଆପଣ ତ କହୁଛନ୍ତି ଆପଣଙ୍କର ମାନେ ଆଳୁ ପଡେନି। ତ ଆପଣଙ୍କ ଜଲଦି ପ୍ରସ୍ତୁତ ହେଇଯାଉଥି
ହୁଁ ବହୁତ ଜଲଦି ପ୍ରସ୍ତୁତ ହେଇଯାଏ। ଆଚ୍ଛା ତୋମର ଟାଇମ୍ ସମାପ୍ତ ହେଇଚି ତଥ୍ୟ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ।
ହଁ।